ହାଲୋ କିଛି ଆଉ ହଁ ମୁଁ ଯାଉଛି ହଁ କହୁଛି ଯାଉଛି
ଉଁ ହୁଁ ହୁଁ ହୁଁ।
ଯାଉଛୁ ଅବା ବାବା ହାଲୋ ହଁ ଡାକୁ କି ବାବା ମାମା ଦାଦା ଦେଦେ ନେନେ କେତେ କଥା କେହୁଛି।
ଯା ହଉ।
ଆବାା ଆବା ତା ଯୋଉଟା ଶିଖେଇ ଦେଇଥ ସାଙ୍ଗେ ସାଙ୍ଗେ ପୁରା କପି କରଛି ସିଏ ଆମ ବୋହୁତ ହଁ ବୋହୁତ ଭୂତ ହେଇନା ଆମେ ତାଙ୍କୁ ଡରୋଉ ସେ ମୋତେ ଭୂତହେଇନା ଡରୋଉଚି
ହୁଁ ହୁଁ ହୁଁଁ ଯାଇକି ବହୁତ ଜଲଦି କଥା କହିବ ଆଉ।
ହଁ।
ଦାନ୍ତ ଉଠିଲାଣି?
ନାଇଁ ଦାନ୍ତ ଉଠିନି
ଉଠେନି ଜମା? ଲେଟ୍ କରି ଉଠିବ ଆଉ।
ହଁ କହୁଛନ୍ତି ଲେଟ କରୁ ନାହନ୍ତି ଏଇଟା ଭଲ ଛୁଆ
ହଁ ଭଲ ହୁଁ ହୁଁ ନାଇଁ ଆଠ ମାସରେ ଦାନ୍ତ ଉଠିଲେ ଭଲ ନୁହଁ।
ହଁ।
ନଅ ମାସରେ ଦାନ୍ତ ନଅ ଦଶ ମାସରେ ଦାନ୍ତ ଉଠିଲଥିଲେ ଭଲ।
ହଁ। ହୁଁ ହୁଁ ହୁଁ।
ସେତ ଯାକ ବି ତ ଭଲ ନୁହେଁ କାହିଁକି ନା ସବୁ ଜିନିଷ ମାନେ
ମିଠ ଏ ମିିଟ ଏ ଭିତରୁ ଉଠି ହବନି।
ହୁଁ ତା ଦନ୍ତ ତ ଶୂଳେଇ ହୋଉଥିବ କାମୁଡି ଫାମଡି ଦଉଥିବ କି କଣ?
ହଁ ପିଲାମାନଙ୍କୁ କାମୁଡ଼ି ଦୋଉଛି ଯୋରେ ରିଧତା ଆଣି ନାହିଁ ନ
ସବୁ ଜିନିଷ ବି କାମୁଡିୁଥିବ
ହୁଁ ହୁଁ। କାମୁଡି କାମୁଡି ପିଜ ଉଠୁଛି ହିଁ କିଯାଇ ଫିଯାଇ ଦେଲେ ଖାଉଛ ମୁ ଘରେି ଟମାଟୋ ବଲେ ଖାଉଛ ଆ
ହୁଁ।
ହୁଁ।
ମାଢ଼ି ସୁଲେଇ ହୋଇଥିବ ନା ସେତେବେଳେ କମୁଡ଼ୁ ଥିବା।
କଣ ଖାଇଲୁ ଦେଖିବା ଆଁ କଲୁ କଅ ଗୋଟେ ପାଟିରେ ପୁରେଇ ଦୋଉଚି ଛୋଟ ଛୁଆ କେତେବେ ନା ଯାହା କେ ତାଙ୍କ ପାଟିରେ ପ ଦୋଉଛି।
ହୁଁ ଛୋଟଛୁଆ ତ ସେଇଆ କରିବେ ଆଉ
ହୁଁ।
କାଲି ଜଗି ରଖିକି ହେଇଦେ ହେଲା।
ହଁ ନାଇଁ ନାଇଁ। ଲାଗି ହଁ ଭଲ ତା ପଛେ ପଛେ ମୁଁ ଯେ କାହା ମୁହ ପଛରେ ଆଗ ତା ପଛ ପଛ ବୁଲା ହଉ। କଣ କରୁଛି କହିଲ କି?
ଛୁଆ ପଛରେ ଏ ଆହୁରି ଟିକେ ବି ଗୋଡ଼ ଲଗେଇଲେ ବି ଆହୁରି ବୋହୁତ ହଇରାଣ କରିବ।
ହଁ ଆଉ ଦୌଡୁଛି ଖାଲି। ବାହାରକୁ କୁଆଡେ ଯାଉଛି? ସିଡି ଉପରକୁ ପଳଉଛି ଶିଡି ଉପରକୁ ହୁଁ।
ମୋ ପୁଅ ବା ଆମ ମୋ ଶାଶୁ କଣ କରେ ବାଲ୍ଟିରେ ବାପାଙ୍କ ଲୁଙ୍ଗି ଗାମୁଛା ପୁରେଇକି ଯାହା ସଫା କରିଥିବେ ।ହୁଁ ପୂରେଇକି ନିଅନ୍ତି ଛାତ ଉପରକୁ ମୋ ପୁଅ ସେତେବେଳେ ସେଇ ଠୁକ୍ ଠୁକ୍ ହେଇକି ମାନେ ଚାଲୁଥିଲା। ଆଉ ସିଏ କଣ କର ଛି ନା ଆମ ଯୋଉ ଗୋଟେ ବାଲ୍ଟିରେ ଆମ ବାପାଙ୍କର କଣ କରିଛି ଗୋ ଗୋଟେ ଲୁଙ୍ଗି ଗୋଟେ ଗାମୁଛା ଶୁଖିଲା ପୁଣି ହେଲା। ତାକୁ ପୁରେଇ ଦେଇକିରି ଆଉ ସିଏ ତାର ସେ ବାଲ୍ଟି ଧରି ମାନେ ଆମ ସିଡିରେ ବି ମାନେ ଯୋଉ ବାଡା କିଛି ନାହିଁ ମାନେ କହିବାକୁ ଗଲେ ପୁରା ମାନେ ଖାଲି ଆମ ଶିଢି ଟା। ଯାଇକି ବାଲ୍ଟି ଧରି ସିଏ ତା ଆଣ୍ଠେଇ ଆଣ୍ଠେଇ ଯାଇକି ଛାତ ଉପରେ।
ଆଉ ମୋ ଝିଅ କଣ କରିଛି କି? ମୋ ଝିଅ ବି ଏମିତି । କାଲି ପରା ସେ ଯାଏନା ଅଧା ଶିଢିରେ। ପହଞ୍ଚିଛି ମୁଁ କଥା ହଉଥିଲି ଯେ ନାଁ ହୁଁ।
ଯାଇକି ଉପରେ ଯାଇକି ମୁଁ ସବୁଆଡେ ଖୋଜି ସାରିଲିଣି। ସବୁଆଡେ ଖୋଜି ସାରିଲେଣି ଆଉ କୋଉଠି ଆମେ ପାଉନୁ, ଯାଇକି ମୁଁ କହିଲି ପୁଅ ପୁଅ ଡା ଡାକ ପକେଇଲି ସିଏ ଯାଇକି ଉପରେ ଆ ଏମିତି ଖାଲି କହିଲା । ମୁଁ ତ ପୁରା ମାନେ ହୁଁ ଶିଢିଟା ମ
ଛୁଆଟା ପା ପଳେଇ ଆସିବ ନଉଟି ପଡିବ ନା।
ହଁ ମାନେ ନଉଟି ପଡିବ । ତାପରେ ଆମର ସିଡିଟାରେ ହଁ ବାଡା ଥାଆନ୍ତା।
ଆମର ବି ବାଡ ନାହିଁ । ଆମର ବି ସିଡିରେ ନାହିଁ ନା ସେଫଟି ନାହିଁ। ସିଡିଟା ଆମର ସେ କଣ କରିଛି କହିଲ। ମୁଁ ଏଟି ୟା ବାବା ଫୋନ କଲେ ଯେ ମୁଁ କଥା ହଉଛି କଥା ହଉଛି ସିଏ ଗଲା ଆଗ ଶାଶୁ ଆରିକା ବସିଥିଲେ ବାହାରେ, ବର୍ଷା ହଉଥିଲା ଗଲା ଆଗ ଦେଖ ଖିଲା କି ଅଛନ୍ତି ନ ଅଛନ୍ତି ଦେଖି ଦେଇକିନା ରିଟନ କେତେବେଳେ ଆସିଲା ସିଡି ଉପରେ ପୁରା ପାଞ୍ଚଟା ପା ହାଚ ଉପରେ ବସିଛି ବଡ ପାହାଚଟାରେ ତା ମୋ ଝୀ ପିଢା ନବା ପାଇଁ ମାଜିବା ପାଇଁ କହିଲେ ଦେଖେ ତ କଣ ଏମିତି ଦେ ଖା ଯାଉ ଦେଖିଦେଲା ଇଏ ତୁନ୍ ତାନ୍ ହେଇକିନା ବସିଚି ଝିଅଟା କଣ ଗୋଟେ କରୁଛି ଆଉ। ତା ମାମାକୁ ଦେଖି ମାନେ ହସି ଦେଇଛି। ତା ମାମା ଧାଇଁ ଯାଇକି ଆଣି ପକେଇଲେ। ନଉଟି ପଡ଼ିବ କିନା ଛୋଟ। ଖୁସି ହେଇକିନା କାଳେ ମତେ ନେଇଯିବ ବୋଲି ଧାଇଁ ଯାଉଛନ୍ତି ନା।
ହଁ।
ଆଉ ସେମାନେ କେତେ
ହଁ ବା ମୁଁ ପୁଅ ସେମିତି ମାନେ ମୁଁ ମାନେ ସେତେବେଳେ ମୁଁ ମାନେ ସେତିକି ମୋର ପ୍ରାଣ ନାହିଁ ଭିତରେ।
ହୁଁ।
ସେମତି ଲାଗିଲା ପୁରା
ମା ଲୋ ଛୋଟ
ହଁ ବା ଛୋଟ ଛୁଆଙ୍କୁ ଯେତେ ଜଗିବାକୁ ପଡ
ହୁଁ - ହୁଁ ।
ତମର ସିଆଡେ ବର୍ଷା ହେଇଛି ନା ଆଜି ଉଠେଇଲାଣି?
ଉଠଉଛି,
ଆମର ସେମିତିଆଡେ ଉଠେଇଲାଣି କାଇକି
ହୁଁ କାଁ କାଳେ ତୁ କଲାଣି।
ହଁ ଇଆଡେ ସେମିତିବା କଲାଣି କାଇ ବର୍ଷା କଉ ହଉଛି ଖରା ତ ଏତେ ଜୋର ହଉଛି ଯେ ମୁଣ୍ଡ
କଣ ଦିଦି,
ମୁଁ କହିଲି ଖରା ତ ଏତେ ଜୋରରେ ହଉଛି ଯେ ମୁଣ୍ଡ ଖରାପ ହେଇଯାଉଛି।
ଜବର ଖରା ପାକା, ଆଉ ଛୁଆ ମାନେ ଶୋଇକି ଉଠିଲେଣି?
ନାଇଁ ନାଇଁ ପୁଅ ଶୋଇଚି ମଝିରେ ମଝିରେ ଉ ଉଠୁଛି ପୁଣି ସେଇଠୁ ତାକୁ ଥାପୁଡ଼େଇ ଦେଲାକୁ ଶୋଉଛି ।
ହୁଁ ମ ଝିଅତ ଆଜି ଏନ୍ତି ମୁଁ ନିଦ ଲାଗିଲା ମୁ ଧି ସକାଳୁ ଉଠିଥିଲା ଶୋଇକି ତାପରେ ଖୋଇଦେଲି ପୁଣି କରି ଚାଆଲେ ଶୋଇବା ଆଉ
ହଁ ହଁ । ହ୍ୟାଲୋ ।
ହ୍ୟାଲୋ।
ହଁ ହଁ ସେ ଶୋଇବନି କି?
ଏଇନା ଉଠିଲାଣି ପା ଶୋଇକି । ସ ଏଇନା ଶୋଇବ ତା ଇଚ୍ଛା କେତେ ଆଜି ଦିନ ଯାକ ଅଧିକାଂଶ ତା ବି ଶୋଇଛି ହଁ ଦୋଳିରେ ବସେଇ ଦେଲେ ଶୋଇ ପଡୁଛି ନିଜେ ନିଜେ । ହୁଁ ଝୁଲି ଝୁଲି ଗୀତ ତଳେ ଆଉଛି ଦୋଳିରେ ବସିଲେ ଦୋଇ ଦୋଇ ଦୋଇ ଦୋଇ ମୁଁ ଯାଇକି ତ ଗାଇ ଗାଇ ଶୋଇ ପୁଡୁଛି ମୁଁ କଣ ତାକୁ ଗୀତ ଗାଇକିନା ଶୋଇବି।
ହୁଁ ହୁଁ ହୁଁ ।
ସେ ପୁଣି ଗୋଟେ ଗୋଟେ ମ ଛୁଆ ଅଛନ୍ତି ଧରି ପକେଇଲେ ଶୋଇ ପଡ଼ିବେ ନାଇଁ ଧୋଇଲେ ଶୋଇବୋନି ମୁଁ ଧୋଇଲେ ଶୋଇଲେ ଶୋଇବ ।
ଓହୋ ଆ ବା ଛୁଆ ବେଶୀ ଯାହା ପାଖେ ରହିବେ କେବଳ ତାଙ୍କୁ ହିଁ ଖାଲି ଖୋଜିବେ?
ହଁ ରହୁନି ତ କାହା ପାଖକୁ ଯାଉନି ।
ହଁ ମୋ ପୁଅ ବି ସେମିତି ବା ।
କୋଉ ଗୋଟେ ଟିକେ ନ ଦେଖିଲେ ପେଁ କାନ୍ଦୁଚି ଖାଲି ଘର ଉଠୁଛି ପଡୁଛି ଆମର
ହ ହୁଁ ହୁଁ ହୁଁ । ନା ଛୋଟ ଛୁଆ ଆଉ କଣ କରିବ ମୋ ମାନେ ମୋ ପୁଅ ତ ମାନେ ଛୁଆବେଳେ ଏତେ କାନ୍ଦିଛି ଯେ ମାନେ ଏଠି ସମସ୍ତେ ଖଞ୍ଜାରେ ମାନେ ଏତେ ଚିଲେଇକିରି ପୁରା କାନ୍ଦିବ । ଏ ଖଜାରେ ସମସ୍ତେ କୁହନ୍ତି ତୋ ପୁଅ ଏତେ କାନ୍ଦ କାନ୍ଦୁଚି କାହିଁକି? ମୁଁ ମୁଁ ତ ବିରକ୍ତ ହେଇ ଯାଉ
ହୁଁ କାନ୍ଦିଲେ ଗୋଟେ ସଦାବେଳେ କନ୍ଦିଲେ ସମସ୍ତ ପଚାରି ପଚାରି କହିବେ ତା ମାଆ ତାକୁ ଟିକେ ଧରୁନି କିଛି ନାହିଁ ସବୁ ଶୁଣରେ ମାଆ ଆଗ ଦୋଷୀ ହୁଏ ।
ହଁ ବା ହଁ ସବୁ କ୍ଷେତ୍ରରେ ହଁ ସବୁ କ୍ଷେତ୍ରରେ ମାଆ ଦୋଷୀ ହୁଏ ।
ଭୁଲ ଥାଉ ନଥାଉ ରେଣ କର । ଥଣ୍ଡା ଟିକେ ହେଲା ମାଜୁଗୁ ହେଲା ମୁଁ ଯାଟିକେ ହେଲେ ମା ଜୁଗୁ ହେଲା। ହ ହଁ । ଆପଣ ଇଆଡେ ସିଆଡେ ଖାଇଥିବେ ଏଇଥିପାଇଁ ହେଲା
ହା ସବୁ ଇଏରେ ମା।
ହୁଁ।
ମାଆଙ୍କୁ କେତେ ସହିବାକୁ ପଡୁଛି ମାନେ ଆମେ ସେଇଟା ବି ଭାବୁଚୁ ଆମ ମାଆ ମାନଙ୍କୁ କେମିତି ସହିବାକୁ
ଆଉ ଆମେ ବି ଏମିତି ଛୁଆ ଥିଲେ ଆମେ ବି ଆମର ଛୁଆଟା ବେଳେ ଏମତି ହଇରାଣ କରୁଥିଲେ ରାତି ଦିନ ଏକେ କରିଦଉଥିଲେ ସବୁ। ବୁଝେ ନିଜେ ମା ହେଇ ସାରିଲା ପରେ ବୁଝିଆକୁ ପଡ଼େ।
ହଁ ବା।
କେଡ଼େ ସେ ଚାଲାକି ଆଉ ଦେଖି ଝୁକୁଣି ଫୁକୁଣି ଆଣିଲେ ଆମେ ମାରୁଛେ, ଆଣି ପକଉଛି ମୋ ମୁଣ୍ଡ ଆଣୁଛି ନିଜେ ମାରିଦଉଛି, ହଁ। କି ବୁଦ୍ଧି, ଓ। ସବୁ ସାଙ୍ଗ ସାଙ୍ଗ ତା ଆଗେ ଆଗେ ଯାହା କହୁଥିବ ଶିଖି ଯାଉ ସାଙ୍ଗେ ସାଙ୍ଗେ ଧରି ପକଉ
ବାଗେଇ ସାଗେଇ କିଏ ଭାଷା ଭାଷା କଣ କହୁ
ନାଇଁ ଆମର ସେମତିଆ ନାଇଁ ଆମର ସେମତିଆ ନାଇଁ ଏଇଠି। ତାଛ କେ ଆମର ନା ନିଜେ ଛୁଆ ତାଙ୍କର ଦିଟା ଛୁଆ ଆମ ଝିଅ ଦିଟା ଏଇଠି ଉଠ କହିଲେ ଉଠିବେ, ବସ୍ କହିଲେ ବସିବେ ସେମାନେ। କେହି ନାହାଁନ୍ତି ଏମତି ଭାଷା କହିଲାର ବା।
ଭଲ।
ଏ ମା
ଆମେ ଛୁଆଙ୍କୁ ଯେମିତି ବଢେଇବା ସିଏ ସେ
ଆଉ ପରିବେଶ ନେଇକି ଛୁଆ।
ହଁ।
ବୁଝିଲି। କେମିତି ବା ହେଲାରେ ଛୁଆ ବଢୁଛି ଆଉ।
ହଁ ପରିବେଶ ନେଇକି ହିଁ ଛୁଆ।
ଦ ଦଏ ଦଦ ଦେ କଣ ଦେବି? ହଁ ଦିଦି କୁହନ୍ତୁ।
ଛୋଟ ଛୁଆ ନା ସେ ଯାହା ଶିଖିବେ ସେଇଆ।
ହୁମ୍ ସାଙ୍ଗେ ସାଙ୍ଗେ ଦାଦା ଦାଦା ଡାକ୍ ଖୁଡ଼ୀକୁ ଡାକୁଛି ଦେଦେ, ଦାଦା ଦେଦେ।
ହଃ-ହଃ-ହଃ।
ସେ କୁଆଡ଼େ ଯାଇକା ପଳଉଚି ଯାହା ନ ପାଉଚେ ସାଙ୍ଗେ ସାଙ୍ଗେ ଦେଦେ ନେ ନେ ଡାକି ଦେଲେ ସେ ନିଜେ ଯିବି ଏକଲା ନେ ଦେଖିଲୁ ହଁ ପାଟିରେ ଛିଣ୍ଡିନି ଦଉଛି ସାଙ୍ଗେ ସାଙ୍ଗେ। ସେ ବୋଧେ ହଜି ମାନେ ପାଉନି କୋଉ ଭିତରେ ପଶ ଯାଇଛି କି କଣ ଦେ ଦେ ନାନା ଡାକିଦେଲେ ରାସ୍ତାରେ ବି ଡାକି ଦଉଛି। ଓହୋ। ହଉ ଆଉ ଦିଦି ରଖୁଛି, ହଁ-ହଁ-ହଁ ରଖ। କାଟନ୍ତୁ।